ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ଦେଇ କଣ କରୁଛ?
ଏ ବସିଛି ଛାତରେ ପବନ ଖାଉଛି।
ଓହୋ। ଆଉ ଏ ବର୍ଷ ରଜ କେମିତି କଣ ପାଳନ କଲ?
ରଜରେ- ଆମ ଗାଁରେ ଏ ବର୍ଷ ରଜ ମହୋତ୍ସବ ହେଇଥିଲା।
ହଁ।
ସବୁ ଝିଅଝିଆଣି ଆସିଥିଲେ, ବନ୍ଧୁବାନ୍ଧବ ସମସ୍ତେ ଆସିଥିଲେ। ତାପରେ ରଜର ଗୋଟେ- ସବୁ ଖାଇବା ପିଇବା- ହେଇଥିଲା, ସେଠି ପିଲାମାନେ କରିଥିଲେ। ଆଉ- ଘରେ ଘରେ ହେଇ ଥିଲା ଆପଡ଼ ପିଠା, ଚକୁଳି ପିଠା, ଆରିସା ପିଠା ଏମିତି ହେଇଥିଲା, ସବୁ ସାଙ୍ଗସାଥି ସମସ୍ତେ ରଜ ମହୋତ୍ସବରେ ଆସିିକି, ସେଠି ଦୋଳି ହେଇଥିଲା।
ହଁ।
ଦୋଳି ଖେ-ସବୁ ଛୁଆ ମାନେ ଦୋଳି ଖେଳିଲେ ଆମେ ବି ଦୋଳି ଖେଳିଲୁ ସାଙ୍ଗସାଥି ସବୁ ବୁଲିଗଲୁ।
ହଁ ହଁ ହଁ ଆମ ମୁଁ ତ ଏ ବର୍ଷ ଟିକେ ଯାଇପାରିଲିନି ଆଉ ଉଁ। ଦେହଟା ଟିକେ ଭଲ ନଥିଲା ତ ଆଉ ଯାଇପାରିଲିନି କିଛି କିଛି ଆଉ ଖୁସି କିଛି ଜାଣିପାଇଲିନି।
ଓ ହୋ।
କେତେ ହଁ। ଆଉ ତମର ବା ଏବେ ଗ୍ରୁପ ରେ କଣ? କଣ କ- କରିଥିଲେ ଷ୍ଟଲ ବସେଇଥିଲେ?
ହଁ ଗ୍ରୁପ ରେ ଆମର ସୁଭଦ୍ରା ଶକ୍ତି ଷ୍ଟଲ ହେଇଥିଲା।
ହଁ କଣ କେମିତି?
ସେଠି ଆମର ସବୁ ଏସ ଏଚଜି ମାନେ ଯାଇଥିଲେ ଏ ଯୋଉ ସୁଭଦ୍ରା ବେନିଫିସିଆଲି ଯଉମାନେ ସୁଭଦ୍ରା ପାଉଛନ୍ତି ସେମାନେ ଆଉ ଆମର ପଞ୍ଚାୟତ ରୁ ଯୋଉ ସବୁ ଲୋନ ନଉଛନ୍ତି ମାନେ କିଛି କରିବା ପାଇଁ ଗ୍ରୁପ ମାନେ ସେମାନେ ସବୁ କଣ କରିଛନ୍ତି ସେରା ଦେଖୁଥିଲୁ କିଏ କିଏ ଧୂପ କରିଛି କିଏ ଆରିସା ପିଠା କାହାର ରାଶି ଲଡୁ କିଏ ସିଲେଇ ଟ୍ରେନିଂ ଟ୍ରେନିଂ ନେଇକି ଯୋଉମାନେ ଧର ସିଲେ ଲୋନ ଆଣିକି ଲି କରିଛନ୍ତି। ସେମାନେ ତେଜରାତି ଦୋକାନ ବି ଲେଡିସ୍ ମାନେ କରୁଛନ୍ତି। ଏମିତି ସବୁ ସେଟା ସବୁ କାଲି ଦେଖା ହଉଥିଲା ଲକ୍ଷପତି ଦିଦି। କେତ ଜଣ ତା ଭିତରେ ଲକ୍ଷପଦୀ ଦିଦି ହେଇପାରିଛନ୍ତି।
ହଁ କେତେ ଜଣ ହେଲେ?
ହଁ କାଲି ଆମର ହେଲେ-ପଇଁତିରିଶ ଜଣ। ନୂଆ ଆଗରୁ ଆମ ପଞ୍ଚାୟତରେ ହେଇଥିଲେ ଦୁଇଶହ ଅଠେଇଶ୍ ଜଣ।
ହଁ।
କାଲି ହେଲେ କାଲି ନୂଆ କରାହେଇଛି ପଇଁତିରିଶ ଜଣ।
ଓ ହୋ। ଆଉ ଫେରେ ଏଗୁରା କେବେ କଉ ଅଣ କଣ କେମନ୍ତି ଲୋନ୍ ଟା ଆସିଲେ କେମନ୍ତି କଣ ଟ୍ରେଷ୍ଟେ କେମତି କଣ?
ଇଣ୍ଟରେଷ୍ଟ ନାହିଁ ବୋଧେ ତାର ଏଟା ତ ଦେଇନାହାନ୍ତି। ଲୋନ ବର୍ତ୍ତମାନ ଲକ୍ଷପତି ଦିଦି ପାଇଁ ଦିଆଯାଇନି ଦିଆ ଯିବା ପାଇଁ ପ୍ରପୋଜାଲ ଚାଲିଛି। ଏଟା ଏଇ ଦିଆହଇନି ଆଉ ମାସେ ଖଣ୍ଡେ ଲାଗିବ ଦବା ପାଇଁ। ମାନେ ଦେବେ ସେମାନେ ଆଣିକି ଆଉ ଟିକେ ଗ୍ରୋଥ ମାନେ ଗ୍ରୋ ଆଉ ଟିକେ ତାଙ୍କ ବେପାର ବଣିଜ ଯେଉଁ କରୁଛନ୍ତି ସବୁ ସେଥିପାଇଁ ବଢ଼େଇବା ପାଇଁ ଆଉ।
ଓ ହୋ ଆଉ ତମର ହେଇଚି ନା ନାହିଁ?
ନଇଁ
ଆଉ ତମ ତମର ତ ଗାଈ ଅଛି ମୁଁ ଶୁଣୁଥିଲି କାହିଁ ହେଲାନି?
ନାଇଁ ଲକ୍ଷପତି ଦିଦିରେ ଅଛି।
ହଁ
ଅଛି ଯେ ହଁ ଲୋନ୍ କଲାବେଳକୁ ଦେଖାଯିବ ଆଉ। ମାନେ ଜଣେ ଲକ୍ଷେ ଟଙ୍କା ବର୍ଷକୁ ରୋଜଗାର କରୁ ଥିଲେ ସେମାନେ ହେବେ ଲକ୍ଷପତି ଦିଦି ଆଉ ଯିଏ ଦଶ ଲକ୍ଷ କ୍ଷ ଠାରୁ ଅଧିକ ରୋଜଗାର କରୁଥିବ ସେମାନେ ହେବେ କଣ ମହାଲକ୍ଷପତି ଦିଦି? ଯେ ଏଇ ସାରେ ସେଇଟା ସେମିତି ଆମର ହେଇଛି କେତଜଣ ଯୋଉ ହେଇଛନ୍ତି। ଲକ୍ଷପତି ତି ମାନ ଏଇ ଲୋନ ନେଇକିରି ଏ ଯେ ସେ କାଲି ସେଠି ଭାଷଣ ଦୋଉଥିଲେ ଯେ ଆମେ ଇଏ ନେଇକିରି ଲୋନ ନେଇକିରି ଲକ୍ଷପ ଆମେ ନିଜ ପରିବାର ଗୁଜୁରାଣ ମେଣ୍ଟେଇପାରୁଚୁ। ଆ ଆମେ ବି ଆମ ହାତରେ ବିି ଦିପଇସା ରହୁଚି ଏ ତା ଭିତରେ ଯିଏ କରୁଛନ୍ତି ସବୁ ଯୋଉଠି ସିଲେଇ ଯୋଉମାନେ କରୁଛନ୍ତି ସେମାନେ ବି କିଛି ଇନକମ୍ କରୁଚନ୍ତି ନା।